ହ୍ୟାଲୋ।
ହଁ ଗୁଡମର୍ନିଂ।
ଗୁଡ଼ ମଣିଙ୍ଗ।
କଣ କହ
ଆପଣ କଣ କରୁଚନ୍ତି?
ଏଇ ପାଠ ପଢା ବିଷୟରେ ନା ମାନେ ଆଜି
ଏବେ ଉଠିକି କଣ କରୁଚନ୍ତି?
ଏହି ସକାଳୁ ଉଠିକିଣି ବ୍ୟସ୍ତ ଏଠି ମୋବାଇଲ ଦେଖୁଥିଲି ଆଉ।
ଉୁଁ ହୁଁ ସକାଳୁ କଣ ଖାଇବେ? ମୁଁ ଏଇନା ବସିଥିଲି ଆଉ।
ମୁଁ କିଛିି ଖାାଇନି।
ଅଁ ହଁ। ବ୍ରସ ସରିଲାଣି? ଉଁ ହୁଁ।
ଆରମ ବ୍ରସ କରିସାଇଲେଣି?
କଣ କହିଲେ?
ଆପଣ ବ୍ରସ କରିସାରିଲେଣି?
ହଁ ବ୍ରସ କରିକି ଏବେ ଆସିଲି।
ହୁଁ।
ଆଜି କଣ କଣ କରିବେ ଯେ?
ଆଜି ଏଇ ବ୍ରସ କରିସାରଲେ ତାପରେ ଟିକେ ଖାଇବି ଖାଇକି ଟିକେ ଯାହେଲେ ଟିକେ ଘର କାମ ଅଛି ଘର କାମ କରିକ ଏମିତି ଆଉ।
ହୁଁ ହୁଁ। କଣ ପଢାପୁଢ଼ି କରନ୍ତି ଯେ?
କଣ କହିଲେ?
କଣ ପଢାପଢି କରନ୍ତି?
ପଢା ଏଇ ଯୋଉ ବିଏ ପାସେ ଆଉ।
ହଁ ହୁଁ। ତାପରେ କିଛି କରିନାହାନ୍ତି? ତାପରେ କିଛି କରିନାହାନ୍ତି?
ହ ନାଁ କରିନି ଆଉ ତମେ କଣ ପଢ଼ଛନ୍ତି?
ମର ଏଇନା ପ୍ଲସଥ୍ରୀ ସେକେଣ୍ଡିଅର।
ଅହ ଉଁ ଆଉ କଣ କହିଲେ?
କହିଲି ଥଣ୍ଡା ହେଇଯାଇଛି ଆପଣଙ୍କୁ?
ହଁ ଥଣ୍ଡା ହେଇଯାଇଚି ଟିକେ ଆଉ।
ନାଇଁ ନାଇଁ ବର୍ଷା ପାଗକୁନା ଯୋଉ ଅଧିକ।
ନାଇଁ ଏ ବର୍ଷା ପାଗଟାନା ଆଉ ଏଇ ବର୍ଷା ସିଆଡେକି। ଆପଣଙ୍କ ଘରଆଡେ କେମତି ଖରା ବର୍ଷା?
ଆମର ଯାଇ ସବୁଦିନ ବର୍ଷା ହଉଚି କି।
ହଁ ହଁ ଅଁ ଇଆଡେ ତ ବର୍ଷା ଖରା ଲାଗି ରହିଛି ଆଉ।
ଆଉ କଣ?
ଇଆଡେ ବର୍ଷା ଖରା ଲାଗି ରହିଛି। ଆପଣ ଏଇନା କଣ ଖାଇବେ ନା ଖାଇନି ଆଉ।
କଣ ଖାଇବିି ସେଇ। ପରଟା ଫରଟା କରିକିନି ଖାଇବି ଆଉ।
ଆ ପରଟା କରିକି ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ମାମୁଁ ଘରେ ନାଇଁ।
ଓହୋ କୋଉଠି ବାହାରେ?
ମୁଁ ହଷ୍ଟେଲରେ ରହୁଛି ଘରେ ଅଛନ୍ତି ବାପା। ଭାଇ ଛୋଟ ଭାଇ ଛୋଟ ଭଉଣୀ।
ଓହୋ। ଉଁହୁଁ। ଆପଣ ହଷ୍ଟେଲରେ ରହିିକି ପାଠ ଏବ୍ ଏଇ ଏବେ ଉଠିଲି ଆଉ।
ଆପଣ କେତେବେଳେ ଉଠିଲେ?
ମୁଁ ଉଠିଲିଣୀ ପାନ୍ସଟା ଚାଳିଶିରେ।
ଆପଣ କୁଆଡେ ବୁଲାବୁଲି କରିବାକୁ ଯାଆନ୍ତି?
ନାଇଁ ନାଇଁ ଘରେ ଯେହେତୁ ଟିକେ ଗାଁ। ସେଇଥିପାଇଁ ଜଲଦି ଉଠିପଡୁଚି ଆଉ ଟିକେ ଯୋଉ ବୁକ୍ ଫୁକ ଦେଖ୍ ଖିଦଉଚି ସଖାଳୁ ଉଠିକିନା।
ଉଠିକି।
ମୋର ଯେତିକି ସକାଳେ ଉଠିକି କଣ କହିଲେ?
ଉଠିକି ପଢୁଛନ୍ତି କି?
ହଁ।
ହୁଁ ହୁଁ। ଆଉ ହଷ୍ଟେଲରେ କେନ୍ତି କଣ ଖାଇବାକୁ ଦଉଚନ୍ତି?
ନା ନା ଆମେ ନିଜେ ମେସ କରି ଯାଉଛୁ।
ଇଆ ହ ପାଠପଢ଼ା ଭଲ?
ହୁଁ
ଉଁ ହୁଁ ହୁଁ ଆ ପୁରୀ ଫୁରୀ ବୁଲି ଯାଇନାହାନ୍ତିିି, ପୁରୀ ବୁଲି ଯାଇନାହାନ୍ତିି? ପୁରୀ ବୁଲି ଯାଇନାହାନ୍ତି?
ଏଇଥରକ ଯାଇନି ଆର ବର୍ଷ ଯାଇଥିଲି ହି।
ଅହ ରୁହନ୍ତି ନା ପଳେଇ ଆସନ୍ତି?
ଆମେ ଗଲେ ରହୁ।
ଉଁ ହୁଁ
ଏଇ ତିନି ଚାରି ଦିନ ରହୁ। ହଁ ତିନି ଚାରି ଦିନ ରହିଲେ ମାନେ ସମ୍ବହ
ତୋ ସାଙ୍ଗ ପିଲା ଯାଆନ୍ତି, ସାଙ୍ଗ ପିଲା ଯାଆନ୍ତି?
ଥରେ ମଲେ ସାଙ୍ଗ ପିଲାଙ୍କ ସହିତ ଯାଇଥିଲି ଆଉ ତାରି ଫ୍ୟାମିଲି।
ଓହୋ
ଏଇଥରକ କୁଆଡେ ପ୍ଲାନିଙ୍ଗ ହେଇନି। କଣ କହିଲ?
ଓଏ ରଥଯାତ୍ରା ତ ଭଲ ହୁଏ।
ହଁ ହଁ
ହୁଁ
ରଥ ଟାଣନ୍ତି ଇ?
ହଁ ଟାଣେ ମୁଁ କେବେ ଯେ ଯାଇନି ରଥଯାତ୍ରାକୁ।
ମୁଁ ଯାଇଛି କିନ୍ତୁ କେବେ ଟାଣିନି।
ଆଉ ଏତେ ଭିଡରେ କୋଉଠି ଟାଣିବି।
ଏଇ ଜାଗା ହେଇ ନଥାଏ।
ହଁ ହଁ ଭିଡି ଭିଡିଲା ବେଳକୁ ଲୋକ ଏତେ ଜାମ୍ ହେଇଯିବ ଯେ ଭିଡି ପାରିବେନି ଆଉ। ଆଉ କଣ?
ଆପଣ ପୁରୀ କେତେ ଥର ଯାଇଛନ୍ତି?
ମୁଁ ଥରେ ଜମା ଯାଇଛି।
ହଁ
ହୁଁ ମୁଁ ଥରେ ପୁରୀ ଯାଇଛି।
ଆପଣ ପ୍ଲସ ଥ୍ରୀ କୋଉଠେ କରୁଥିଲେ ଯେ?
ହୁ ପ୍ଲସ ଥ୍ରି ଇଆଡେ ଗୋଟେ କଲେଜରେ ଆଉ
ଆମ ୟୁନଭର୍ସ ଦେଇ
ହଁ। ଆଉ କଣ ଆଉ ରଜ କେମିତି ପାଳିଲେ?
ରଜ ମିଛକଥା ଆମ ଗାଁକୁ ଯାଇନି କିନ୍ତୁ ବାହାର ଯାଇକିନି ବୁଲାବୁଲି କରିଚି ଘଲୁ ପିଠାପଣା ସବୁ ପଠେଇ ଦେଇଥିଲା ଆଉ।
ଓହୋ ଘରୁ ପିଠାପଣା ପଠେଇ ଦେଇଥିଲେ।
ହଁ ମା ବଠେଇ‌ ଦେଇଥିଲେ ବସରେ।
ହୁଁ କଁ କଁ ପିଠା ପଠେଇଥିଲି?
ଏଇ ଚକୁଳି ମୁଆଁ ଆଁ ତାପରେ କରେଇ
ହୁଁ‌।
ଉଁ ଡାଲି ଖାଇଲି। ଆଉ କଣ?
ଆଉ ଭଲ ଆଉ।
ଆରିସା ପିଠା ଯୋରା‌ ସେରା କେତେ କଣ ପଠେଇ ମୋ ସାଙ୍ଗମାନେ ବେଶୀ ଖାଇଚନ୍ତି ହୁଁ ହୁଁ।
ହଁ ଆଉ ସିଏ ଖାଇ ଦେଇେଥିବେ।
ଏ ମୁଁ ଘର ଖାଦ୍ୟ ତାଙ୍କୁ ଭଲ ଲାଗେ ମୁଁ କିନ୍ତୁ ସେଇ ମୁଆଁ ପିଠା ଖାଏନି ନା। ହଁ ଆଉ ପୋଡ ପିଠା ତ ବିଲକୁଲ ଖାଏନି।
ଯାହା ହଉ ପୋଡ ପିଠା ତୋ ସାଙ୍ଗମାନେ ଖାଇଲି।
ହଁ ହଁ କେମିତିଆ ମାନେ ଟିକେ ବ୍ଲାକ୍ ବ୍ଲାକ୍ ଦେଖାଯିବ ବୁଢା ବୁଢା ଭେଣ୍ଡି କଣ ପ ସେଇ ମୁଁ ମୁଁ କହିଲି ନା ମୁଁ ଖାଇବିନି ନା।
ପୋଡ ପିଠାଟା ଭଲ ଲାଗେ ନା। ପୋଡ ପିଠାରେ କଣ କଣ ପଡିଥିଲା ନଡିଆ
ଉଁ ନଡ଼ିଆ ହେରିକା ଉଁ ଉଁ ହୁଁ ଗୁଜୁରାତି ଫୁଜୁରା ପଡିଥିବ ଆଉ।
ହୁଁ।
ହଁ ସାଙ୍ଗମାନେ ସବୁ ରଜରେ କୁଆଡେ କୁଆଡେ ବୁଲିଆକୁ ଗଲ୍ ଲେ।
ନାଇଁ କପିଳାସ ଯାଇଥିଲି ଯୋଉ
ହୁଁ।
କପିିଳାସ ଆଉଥରେ ଆମର ଏଇଠି ପାଖରେ ଟିକେ ହଉଥିଲା ତ। ସେଇଟିକି ଟିକେ ଯାଇଥିଲୁ ବୁଲିବା ପାଇଁ। ଉଁ ଦି ଦିଥର। ଆ-ଆମେ ଘରେ ଆମ ରୁମରେ ଆମେ ଯାହା ଟିକେ ଏଞ୍ଜୟ କଲୁ। ହୁଁ।
ଉୁଁ ହୁଁ ହୁଁ। ରଜ ଟା ତ ଝିଅ ପିଲାଙ୍କର ଆଉ।
ହୁଁ ହୁଁ।
ଉଁ ଉଁ ଉଁ।
ଆପଣ?
ହଁ ମୁଁ କୁଆଡେ ଯାଇନି ଦି ଦିନ୍ ତ ବର୍ଷା ହେଲା ଆଉ ଦିନଟେ ଲା ଲା ରଜ ମହୋତ୍ସବ ହଉଥିଲା ଯେ ଟିକେ ସେଇଠିକି ଗଲି ଆସିଲି ଭାରି ଆଉ।
ହୁଁ।
ରାଜ ମହୋତ୍ସବ ହଉନଥିଲା କି?
ହଁ ହଁ।
ସେଇଟିକି ଗଲି ଟିକେ ବୁଲିକି ଆସିଲି ଆଉ।
ଆପଣ କପିଳାସ ଯାଇଚନ୍ତି?
ହଁ କପିଳାସ ଯାଇଚି କପିଳାସ ବହୁତ ଥର ଯାଇଛି।
ଅ। ଆମେ ନିବା ଉ ଉ ଆମେ କୋଉଆଡେ ଯାଇଚନ୍ତି ଦଶଟା ବେଳୁ।
ଏ କପିଳାସ ଯାଇଚି ଆଉ ଆଉ ଏଇ ବୁଦ୍ଧେଶ୍ୱର ଯାଇଛି। ଆଉ କୁଆଡେ ଯାଇନି।
ସପ୍ତଶଯ୍ୟା ବେଲି ଗୋଟେ ଥିଲା ସିଆଡେ ଯାଇଚନ୍ତି?
ସପ୍ତହ ଯ ହଁ ଯାଇଥିଲି ଯେ ଯେ ବାଇକ ଉଠିଲାନି ଯେ ପଳେଇ ଆଇଲୁ ଅଧାରୁ।
ହୁଁ।
ମାତା ତ ହେଇନି ଆପଣଙ୍କର କେମିତି ଉଠିଲାଣି ଯେ
ତା ଡର ମାଇଲା।
ଏ ଯ ଜଙ୍ଗଲ ରାସ୍ତା
ହଁ।
ଗଲେ ଦେଖିଆ କୋଦିନ ଗୋଟେ ଯିବା ଆଉ। ସତସର୍ଯ୍ୟା ଆଉ
ଆମ ଧବଳେଶ୍ଵର ଗଲେ ଡର ଲାଗନ୍ତେ।
ହଁ ଧବଳେଶ ଆପଣ ଯାଇଚନ୍ତି ଧବଳେଶ୍ଵର
ରେଗୁଲାର ବୁଲାବୁଲି କାର୍ତ୍ତିକ ମାସରେ। ଆମର ମାସଜ ଚାଷୀ ମାନେ ଦି ଥର ଯାଆନ୍ତି।
ହୁଁ।
ହଁ ଫାମିଲି ମେମ୍ବର।
ରେଗୁଲାର ଯାଉଥିବେ ଆଉ।
କଣ ଖାଏ ବୋଧେ ଆମ ଘରେ ତ ମାନେ ମାସ ଆରମ୍ଭରେ ଆଉ ମାସନ୍ତି ଆଉ ଯାଆନ୍ତି ଆଉ।
ରେଗୁଲାର୍ ଗଲେ ବି ଏ ଯୋଉ କପିଳାସ କୋଉ କୋଉ ବର୍ଷ ଯାଉଥିବେ ଆଉ।
ହୁଁ।
କପିଳାସ ବଢିଆନା କଣ କହିଲେ?
ଆପଣ ଆଜି ବି କଣ କରିବେ?
ଦେଖିଆ ବ୍ରସ କରିକି କଣ ଖାଇଆ ଆଉ।
ନା ବ୍ରସ୍ କରିଚ
ଏ ବ୍ରସ କରିକି ଖାଇବା ହଉ ଯାହା କଣ କରିବା ଆପଣ ମୁଁ ରଖୁଛି।
ହଁ ଆଜ୍ଞା।